ହଲୋ ଭାଇ।
ହଁ ସୋମ୍ୟ ଭାଇ।
ନାଇଁ ଭାଇ ଇଏ ଗୌରୀ ଭାଇ କହୁଥିଲି ବୁଝୁଚନ୍ତି।
ଆାଇ ହଁ ଗଉରୀ ଭାଇ ବୋଲ ଏ କୁହ କୁହ ଗରି ଭାଇ।
ସ୍। ଭାଇ କଣ କହୁଥିଲି କି ଏଇ ସବୁ ମାନେ କଥା ଆଉ ବୁଝଚନ୍ତି ମାନେ କଣ ଆପ କଣ କରୁଚନ୍ତି କଣ ନାହିଁ ଏମିତି ମନେ ପଡିଗଲା ଟିକେ କଥା ହେଇଗଲି ଆଉ।
ହଁ ଆଜି କଣ କେମିତି ମନ ପଇଲା ମୁଁ ତ ମତେ ତ କିଛି ବୁଝା ପଡୁନି କାରଣ ଓ ଆପଣଙ୍କର ଭାଇ ବାହାଘର ଅଜି ସେଥିଲାଗି ମନେ ପଡିଲା କି?
ହଁ ହଁ ଆପଣ କେମିତି ଜାଣିଲେ ମୋ ଭାଇ ବାହାଘରେ ବୋଲି?
ମତେ ଜଣା ଅଛି କାର ନା ମୋର ସାଙ୍ଗସାଥି ସବୁ ଅଛନ୍ତି ସବୁ ଦଉଚନ୍ତି ମୋବାଇଲରେ ଫଟୋ ଫଟୋ ଛାଡୁଚନ୍ତି। ସେଥିଲାଗି ମୋତେ ମତେ ଆଜି ଜଣା ପଡିଲା ଆଜି ତମ ଭାଇ ବାହାଘର ସେଥିଲାଗି ମତେ କଲ୍ କଲ ବୋଧେ? ଆପଣଙ୍କ ମନ ନଥିଲା ବୋଧେ ମତେ କଲ୍ କରି କହିବା ପାଇଁ ସେଥିଲାଗି ମତେ ଏବେ ଲଗେଇଚନ୍ତି?
ନାଇଁ ନାଇଁ ସିଏ ଆପଣଙ୍କ ମନ କଥା ସିଏ ମୋ ଭାଇ ଯେ ସିଏ କି ଭାଇ ବୁଝୁଚନ୍ତି ସିଏ ବହୁତ ଦୁ ମାନେ ସେ ଭାଇ ଭାଇ ନୁହଁ। ବୁଝୁଚନ୍ତି ସେ ସମ୍ପର୍କ ଏତେ ଭଲ ସମ୍ପର୍କ ନାହିଁ ସେ ଭାଇ ଭାଇ ଭିତରେ ସେ ଆପଣ ସେ କଥା ଲାଗି ମୁଁ ଆପଣଙ୍କୁ କଲ୍ କରିଚି ସେଥିଲାଗି ନୁହଁ ବୁଝୁଚନ୍ତି। ମୁଁ କଲ୍ କରିବାର ଅଲଗା କାରଣ ଅଛି ବୁଝୁଚନ୍ତି।
ମତେ ବି ମୋ ସାଙ୍ଗମାନେ କହୁଥିଲେ କି ଆପଣ କୁଆଡେ ଆଜି କାମରୁ ଆପଣଙ୍କ ଘରକୁ ଯାଇନାହାନ୍ତି ତାଙ୍କ ବାହାଘରରେ ସେଥି ଥିଲାଗି ମୁଁ ଭାବିଥିଲି ଆପଣଙ୍କୁ କଲ୍ କରିବି ବୋଲି। ଆପଣଙ୍କୁ ମୋ ସାଙ୍ଗମାନେ କହୁଥିଲେ କି ଆପଣ କୁଆଡ଼େ କାମରୁ ଘରକୁ ଯାଇ ନାହାଁନ୍ତି ଆପଣଙ୍କ ଭାଇ ବାହାଘର ରେ। ମୋ ସାଙ୍ଗମାନୋନ କହୁଥିଲେ ସେଥିଲାଗି ମୁଁ ଆପଣଙ୍କୁ ଭାବିଥିଲି ଫୋନ କରିବି ବୋଲି। ପ୍ରାୟତଃ ଆଉ ଏତେ ବ୍ୟସ୍ତ ବହୁଳ ଜୀବନରେ ଫୋନ କରିପାରଲିିନି। ଆଉ ସେଥିଲାଗି ଦେଖିଲି ଆପଣଙ୍କ କଲ ଯୋଉ କଣ ଆଜି ଫୋନ କରିଛନ୍ତି ମତେ। ସେଇ ଲାଗି ଟିକେ ଉଠେଇକି କଥାବାର୍ତ୍ତା ହେଲି ଆଉ। ଆଉ କଣ ଆଜି ଖିଆ ପିଆ କଣ ହେଇଛି ସକାଳୁ?
ନାଇଁ ଆଜି ସକାଳୁ ତ ଖିଆ ପିଇଆ ହେଇଛି ଦେଖନ୍ତୁ, ସକାଳୁ ଯେତେବେଳେ ମୁଁ ଉଠିଲି ଉଠିଲା ପରେ ମୋର ଯେମିତି ମୁଁ ନିତ୍ୟ କର୍ମଟା ସାରିଲି, ନିତ୍ୟ କର୍ମଟା ସାରିଲା ପରେ ବୁଝିଲେ? ନିତ୍ୟ କର୍ମ ଟା ସାରିଲା ପରେ ମୁଁ ଯୋଉ ବ୍ରସ୍ କରି ଲି, ତାପରେ ମୁଁ ନିତ୍ୟକର୍ମ ସାରିଲି ତାପରେ ଗଲି ଟିକେ ଇଏ କଲି ବୁଝଛନ୍ତି କଣ ସେଇଟା କହିଲେ ଅ ଚୁଡ଼ା, କଦଳୀ ବିସ୍କୁଟ ମିକ୍ସଚର ଯୋଉ ବାର ମଜା କୁହନ୍ତି ସବୁ ଗୋଳେଇକି ମୋ ମା ଦେଇ ଥିଲା ବୋଉ, ବୋଉ ଦେଇଥିଲା ତାକୁ ଖାଇଲି। ତାକୁ ଖାଇଲା ପରେ ମୁଁ ଟିକେ ମୋ କାମରେ ଥିଲି। କାମ ସେଠୁ ସରୁ ସରୁ ମୋର ଗୋଟେ ବାଜିଗଲା, ମଧ୍ୟମ ଟାଇମ ହେଇଗଲା। ମଧ୍ୟମ ଟାଇମ ରେ ମୁଁ ସେଠୁ ଗଲି ଗାଧୋଇବାକୁ ବୁଝୁଛନ୍ତି, ସେତେବେଳେ ବର୍ଷା ବି ଟିକେ ଟିକେ ହଉଥାଏ ମୁଁ ଗାଧେଇ ଗଲି ଆମ ସ୍କୁଟି ନେଇକି ମୋ ସାନ ଭାଇ ଦି ଜଣ ମୋ ସାଙ୍ଗରେ ଗଲେ। ଆମେ ତିନି ଜଣ ଗଲୁ ନଦୀ କିି, ନଦୀରେ ଯାଇ ଗାଧେଇଲୁ। ଗାଧେଇଲା ବେଳେ ବର୍ଷା ହେ ପକଉଥାଏ ବହୁତ ମଜା ଲାଗୁଥିଲା। ତ ଗାଧେଇଲୁ ଗାଧେଇଲା ପରେ ପୁଣି ଆସିଲୁ ସେମିତି ଓଦାରେ ବର୍ଷା ହଉଥାଏ। ସେଠୁ ଆସିଲା ପରେ ସେଠୁ ଯେତେବେଳେ ମୁଁ ଘରେ ପହଞ୍ଚିଲି ଘରେ ପହଞ୍ଚିକି ସେଠୁ ମୁଁ ମୋ ର ପୋଷାକ ଯେତେବେଳେ ଶୁଖା ପୋଷାକ ପିନ୍ଧିଲି ପିନ୍ଧି ସାରିକି ମୁଁ ଖାଦ୍ୟ ଖାଇଲି। ଖାଦ୍ୟ ଆମର ଖରାବେଳେ କଣ ହେଇଥିଲା କହିଲେ? ଭାତ ଟିକେ ହେଇଥିଲା, କୋଳଥ ଫୁଟା ଡାଲି ଆଉ ଗୋଟେ ଶୁଖୁଆ ଆଳୁ ପଡିକି ଗୋଟେ ବେସର ଟାଇପ ର ହେଇଥିଲା। ତାପରେ ସେଇଟା ସଇଲା ପରେ ଆଉ କଣ ହେଇଥିଲା କହିଲେ? ଆଉ ହେଇ ନା ଯୋଉ ଇଏ ବୁଝଛନ୍ତି ଆପଣ ଜାଣିଛନ୍ତି ଗୋଟେ ଅ ଯୋଉ କଣ ସେଟା ମିକ୍ସର, ଆଳୁ ଏମିତି ଲଙ୍କା ସବୁ ଚକଡିକି ମୋ ବୋଉ ଜଣେ ଦେଇଥିଲା ଏତିକି ଖାଇଲୁ। ଖାଇ ସାରିବା ପରେ ତାପରେ କିଛି ସମୟ ମୁଁ କାମ କଲି। ତାପରେ ଆମେ ଚାରି ଭାଇ ମିଶିକି ଟିକେ ଗୋଟେ ଗେମ ଟେ ଖେଳିଲୁ। ଗୋଟେ ଗେମ୍ ଖେଳି
ଶୁଣନ୍ତୁ ଶୁଣନ୍ତୁ ସେସବୁ ବିଷୟରେ ମତେ ଟିକେ କହିବେ ସେସବୁ ବିଷୟରେ ମୁଁ ଆଜିର ମୋର ଦିନ ଟା କେମିତି କଣ କରିିଲା ମୁଁ ଆପଣଙ୍କୁ ଟିକେ କହିସାରିଛି। ତାପରେ ଆପଣ ସେ ସବୁ ଜିନିଷ ମତେ କହିବେ। ମୋର ତ ପ୍ରାୟ କଣ କହିଲେ ସକାଳେ ଉଠିଲି। ସକାଳୁ ଉଠିବା ପରେ କାଲିର ଯୋଉ ଖାସି ମାଉଁସ ର ବିରିୟାନୀ ଖିଆ ହେଇଥିଲା ଆଉ ଏଇ ସବୁ ଜିନିଷ କାଲି ଗୁପଚୁପୁ ଯେପରି ଦହି ଗୁପଚୁପୁ ଆଉ ଫାଲୁଦା ଏଇସବୁ ଖାଇସାରିଲା ପରେ ଆମେ ଆସିଲୁ କୋଉଠିକି ଆମ ବହୁତ ସକାଳୁ ମାନେ ବହୁ ମାତ୍ର ର ମତେ ଜୋର ରେ ଝାଡା ଲାଗେ ଝାଡା ଲାଗିବାରେ ମୁଁ ଗଲି ମୁଁ ପେଟ ଏକାଥରେ ପୁରା ଝାଡ଼ା ସରିଲା ବହୁତ ଶାନ୍ତି ଲାଗିଲା ଶାନ୍ତି ଲାଗିବା ପରେ ମୁଁ ତମ ଦାନ୍ତ ଘଷିଲି ଦାନ୍ତ ଘଷିଲା ସାରା ତ ଆମ ବାରିକରେ ଏଇଟା ବର୍ଷା ପାଗକୁ ଯୋଉ ଅବସ୍ଥା ପୁରା କାଦୁଅରେ ଯେମିତି ଯାଉଛି ପୁରା ଗୋଡ ଚାାଙ୍କେ ଆଣ୍ଠୁଏଇ ପଶି ଯାଉଛି କାଦୁଅ ହେଇକି ଯାଉଛି ଝାଡା ବସୁଛି ଫେଣି କାଦୁଅ ହେକି ଆସୁଛି ଆସିକି ଦାଣ୍ଡରେ ଗୋଡ ହାତ ଧୋଇକି ଘରକୁ ଯାଉଛି ଘରକୁ ଗଲା ପରେ ପ୍ରାୟ ଆଉ ଆଜି କାଲିର ଥିଲା କିଛିଟା ବରା ମାମୁଁ ଆଣି ଥିଲେ ମାମୁଁ ଘରୁ ସେଇ ବରା ଦୁଇ ବରା ଆଉ କିଛି ଖାଇଲିନି ଆଉ ବରା ସହିତ ଟିକେ ହଲିକିସି ମଡେଇକି ଖାଇଲି ଖାଇ ସାରିଲା ପରେ ମୋର ମୋ ଦି ଗୋଟେ ସାନ ଭାଇ ପ୍ରଥମ କହିଲା ମୋ ସାଙ୍ଗମାନେ ନଈ ଗା ଦେଇ ଯାଉଛନ୍ତି ମୁଁ ଯାଉଛି ସେଥିଲାଗି ମୋର ଗୋଟେ ଭାଇ ସହରରୁ ଆସିଛି ସିଏ ମତେ ଜମା। ରଖେଇ ଥୋଇ ଦେଲାନି ଆଜି କହିଲା ମତେ ଯେମିତି ହେଲେ ତୁ ଆଜି ନଈକି ଗାଧେଇ ନେ ତା ସିଏ ଗାଧୋଇବା ସମୟରେ ଗୋଟେ ସାନ ଭାଇ ଆଉ ଗୋଟେ ସାନ ଭାଇ ଯାଇଥିଲା ମୁଁ ଜିଦି କରିବାରେ ମୁଁ ଆକୁ ନେଇକି ଗଲି ବୋଲି ଯେମିତି ନଈ କୂଳେ ପହଞ୍ଚିଚୁ ଆଜି ଯୋଉ ବର୍ଷା ଉପର ବାଦଲ ପ୍ରାୟତଃ ନାଦିଲା ଗୋଟେ ଘଣ୍ଟା ନାଦିଲା ସାନ ଭାଇ ଯୋଉ ସାମ୍ପୁ ଆଉ ଯୋଉ ନେଇଥିଲା ତେଲ ତାକୁ ଗାଁ ର ଯୋଉ ଲୋକ ଗାଧଉଥିଲେ ସିଏ ନେଇଗଲେ
ଗାଁ ର ଲୋକ କେମିତି ନେଇଗଲେ ଆପଣଙ୍କ ସାମ୍ପ ତେଲ ଆପଣ କିଛି କହିଲେନି ତମ ସାନ ଭାଇ
ସାନ ଭାଇ ମଝିରେ ମଝିରେ ସେ ଯେହେତୁ ଏଠିକା ଲୋକ ନୁହେଁ ତାକୁ ବହୁତ ଦୁଃଖ ଆଇଲାଣି ସିଏ ମତେ କହୁଛି ତୁ ଟିକେ ତାଙ୍କୁ ମନା କର ମୋର ସାମ୍ପୁ ଆଉ ତେଲ ନେବେନି ମୁଁ ବି ସେଠି କିଛି କହିପାରୁନି ଯେହେତୁ ତାଙ୍କର ମୋର ସମ୍ପର୍କ ଭଲ ସିଏ ଗୋଟେ ଦିନ ମାଗିଲେ ଯେହେତୁ ସାମ୍ପ ମୁଁ ଆ ତାଙ୍କୁ ମନାକରିବି ନାଇଁ ନାଇଁ ଦି ଟଙ୍କା ସକାସ ନାଇ ନାଇଁ ସାମ୍ପ ଟା ମୁଁ ଆଣିଛି ଲଗେଇକୁ ତମେ ଲଗା ନା
ନାଇଁ ସେଇଟା ତ ଦେଖନ୍ତୁ ଆପଣ ଦି ଟଙ୍କା କଥାଟା କିଲେ ସେଇଟା କଥା ନୁହଁ ବୁଝୁଛନ୍ତି ଦି ଟଙ୍କା ଟା କଥା ନୁହଁ ମୁଁ ତ ଆପଣଙ୍କୁ ସାମ୍ପ କେବେ ବି ଦେଇପାରିବି ସେଇଟା ଅଲଗା କଥା। କିନ୍ତୁ ଦେଖନ୍ତୁ ଆପଣ ଯୋଉ କହୁଛନ୍ତି ଯେ ଦି ଟଙ୍କା ଟା କଥା ଦିଟ ଟଙ୍କା ଟା କଥା ନୁହଁ ବୁଝଛନ୍ତି ମୋର ସାମ୍ପ କାହିଁକି ସେ ଭାଇ ନେଇଥିଲା ମୁଁ ସାମ୍ପୁ ନେଇଥିଲି ମୋର ଟିକେ ମୁଣ୍ଡ ଟେ ଅସନା ହେଇଥିଲା ତ ମୁଁ ଲଗେଇକି ସଫା କରିବି ବୁଝୁଛନ୍ତି ତ ଆପଣଙ୍କ ପାଇଁ ଯଦି ଦରକାର ସାମ୍ପ ମୁଁ ଦୋକାନରୁ ଆପଣଙ୍କୁ କିଣିକି ଦେଇପାରିବି। ସେଇଟା ଅଲଗା କଥା ବୁଝଛନ୍ତି ଦି ଟଙ୍କା ଟା କଥା ନୁହଁ
ମୁଁ ବୁଝିଲି ଆପଣଙ୍କ କଥା ସିଏ ଆଜି ଟିକେ ଯାଇଥିଲେ ତାଙ୍କ ବିଲରେ ଯୋଉ ପୋଟଳ ହେଇଥିଲା ପୋଟଳରେ ଔଷଧ ପକେଇଲେ ପୋଟଳରେ ଯୋଉ ଔଷଧ ପକେଇଲେ ସେଥିରେ ସେ ଟିକେ ବହୁତ ଅସନା ହେଇଥିଲା। ସେଥିଲାଗି ତାଙ୍କ ପାଖରେ ସାମ୍ପ ଆଉ ତେଲ ନଥିଲା ସେ କହିଲେ ଯେହେତୁ ଏଠି ଗୋଟେ ଥୁଆ ହେଇଛି ମୁଁ ଟିକେ ଲଗେଇଦେଲି ଆଙ୍କ ଠାରୁ ନେଇକି ଆଉ ମୋର ଆଉ କାହିଁ ଘରକୁ ଯିବି ଆଉ ଏଇ ସବୁ ଇଏରେ ସେ ତାଙ୍କର ଯୋଜନା ଚଲେଇଥିଲେ। ଆଉ ଯେହେତୁ ମୋ ସାନ ଭାଇଟାର ମନ ଦୁଃଖ ବି ବହୁତ ହେଲା ସି କହିଲେ ଯି ତମେ ଜୁଆଡ଼ୁ ହେଲେ ଗୋଟିଏ ଲଗାଅ ସାମ୍ପ ଲଗେଇଲେ ତେଲ ଦିଅ ତେଲ ଲଗେଇଲେ। ସାମ୍ପ ଦିଅ ଯେହେତୁ ଆର ବେଶୀ ଟିକେ ଇଏ ମନଦୁଃଖ କଲା ସିଏ ଖାଲି ତେଲଟେ ଲଗେଇଲେ ଇଏ ସାମ୍ପ ଲଗେଇଲା ତାକୁ ଜମା ନଈ ପହଁରି ବି ଆସୁନି ଏତେ ମାତ୍ରାରେ ବର୍ଷା ହେଲା ସିଏ କହୁଛି ବର୍ଷାରେ ଆମେ ସେଠିକି ଯିବାନି କାଳେ କୁମ୍ଭୀର ଆଇଥିବ ସେଇ ଡରିକି। ସେଠିକି ଗଲାନି, ତାକୁ ମୁଁ ତ ପ୍ରାୟ ଏମିତି ଟିକେ ବାଟ ଆଗକୁ ନେଲି ସ ଡାଇ ପୁରା ଜୋର ସେ ମୋ ତଣ୍ଟିକି ଧରିଦେଲା। ମୋ କାଖ ଆଉ ତଣ୍ଟିିକି ମିଶେଇକି ଧଇଲା, ଯେମିତି ମତେ ବି ମୁଁ ବୁଡି ଯାଇଛି। ସେ ଆମେ ଦି ଜଣ ମିଶିକି ବୁଡିଥାନ୍ତୁ, ଏମିତି ଧରିିବାରୁ ମୁଁ ଆଉ ତାକୁ ଧୀରେ ଧୀରେ ଆଗକୁ ଠେଲି ଠେଲି ସେ ବହୁତ ଓଜନ ପିଲାଟା ନା ଡେଙ୍ଗା ପିଲାଟା। ତାକୁ ଟେଲି ଟେଲି ଆଗକୁ ନେଲି ଗୋଟେ ବହ୍ଲା ଅଛି ସେଇ ବହ୍ମା ରେ ତାକୁ ଡେରି କରି ଠିଆ କଲି ମୁଁ କହିଲି ତୁ ଏଇ ଠିଆ ହ ଆଉ କୁଆଡେ ଯିବୁନୁ। କଣ ନଈରେ ଆଜି କଣ ଏମିତି ଘଟିଲା କି ଏ ସବୁ ଜିନିଷ ମୋ ସହିତ ଏମିତି ଘଟିଛି ବର୍ଷା ପାଗକୁ।
ହ ଭାଇ ଦେଖନ୍ତୁ ଆପଣ ଯୋଉ କଥା କହୁଛନ୍ତି ଆମର ତ ସେମିତି କିଛି ଘଟିନି ଆଉ ଯୋଉ ସାନ ଭାଇ ଦି ଜଣ ଯାଇଥିଲେ ସେ ମୋଠୁ ବି ଭଲ ପହଁରା ଶିଖିଚନ୍ତି ପାଣିରେ ବୁଡିବା ଶିଖିଛନ୍ତି ତ ସେମିତି କିଛି ଘଟିଲାନି। ଖାଲି କଣ କି ଆମେ ଯେତେବେଳେ ଗଲୁ ଗାଡି ନେଇକି ତ ଯାଇ କିନ୍ତୁ ଗାଡିଟା ଉପରେ ଥୋଇଲୁ ଗଲୁ ଗାଧେଇ। ତ ଆମ ସାଙ୍ଗରେ କଣ ସେତେବେଳେ ଗାଁ ଲୋକ ବି ଜଣେ ଥିଲେ ଜେଜ ହିସାବରେ ହେବେ ଅଜା ହିସାବର। ତ ସିଏ ଟିକେ କଣ କି ତାଙ୍କର ଟିକେ କଣ ଟିକେ ବୋଧେ କଣ ଖାଇ ଦେଇଥିଲେ କି କଣ ହେଇଥିଲା। ତାଙ୍କ ମୁଣ୍ଡ ଟିକେ ବୋଧେ କଣ ହେଇଥିଲା, ସେଥିଲାଗି ଆମକୁ କହୁଚନ୍ତି ଆଉ ଏଇଠି ଗାଧଉନା ଏଇଠି ଗାଧଉନା। ଏମିତି ହେଲେ, ତାପରେ କୋ ଆମ୍ ଯ ଯୋ ଯୋଉ ଜଗନ ସାନ ଭାଇ ଜଣେ ଯାଇଥିଲେ ସେ କହିଲା ଏଇଠି କଣ ପାଣି ଅଛି। ସେଠୁ ସେି କହୁଚନ୍ତି ନଈରେ ଏତେ ପାଣି ଦେଖିଲା ବେଳୁ ଏଠି ପାଣି ନାହିଁ, କେମିତି କଥା ଇଏ ସିଏ ଏମତି ସବୁ ହଉଥିଲେ। ତାପରେ ଆମେ ଗାଧେଇଲୁ ମୁଁ ଟିକେ ସାବୁନ ସାମ୍ପ ଲଗେଇଲି। ଫେସ୍ ୱାସ୍ ନେଇଥିଲି ଟିକେ ଲଗେଇଲି ଲଗେଇ ସାରିଲା ପରେ ଆମେ ସବୁ ସାଙ୍ଗ ହେଇକି ଆସିଲୁ। ମୁଁ କହିଥିଲି ଦି ଜଣଙ୍କୁ ଯିଏ ଯୋଉ ଦି ଭାଇ ମୋ ସାଙ୍ଗରେ ଯାଇଥିଲେ ମୁଁ ଚାବିଟା ଏଇଠି ଥୋଉଛି ଗଲାବେଳେ ମୋତ ଟିକେ ମନେ ପକେଇବ, କିନ୍ତୁ ଆମେ ଚାବିଟା ଥୋଇ ଦେଇ ଆଇଲୁ କାହାର ବି ମନେ ନାହିଁ। ପୁଣି ଗଲାବେଳକୁ ଗଲାବେଳକୁ କିଛି ସମୟ ପରେ ତାପରେ ଯାଇକି ପୁଣି ମୁଁ ଗାଡି କତିକି ଆସିଲାବେଳକୁ କାଇଁ ଚାବି, ସେଠୁ ଚାବି ଯେମିତି ନାହିଁ ତ ତାପରେ ପୁଣି ମୋର ମନେ ପଇଲା ହଁ ଚାବି ତ ସେଠି ଥିବ। ସେଇଠୁ ତାପରେ ମୁଁ ଗୋଟେ ସାନ ଭାଇକି କହିଲି ସେ ସେଇଠୁ ଗଲା ଚାବିଟା ନେଇକି ଆସିଲା।
ଉଁ ଆ ଆପଣଙ୍କ ସହିତ ଏମିତି ହୁଏ ଆମ ସହିତ ତମେ ତ ଗାଡିରେ ଯାଇଥିଲ ତମକୁ ଜଣା ନଥିବ। ଆମେ ଫେଣେ ଆସିଲା ପରେ ଗାଁ ରେ ଚାଲି ଚାଲି ଆଇଲୁ। ଗାଁ ରେ ଯୋଉ ଡ୍ରେନ୍ ପାଣିର ଯୋଉ ଗନ୍ଧ, ଇଆଡେ ଉପରେ ବର୍ଷା ଜୁଆଳି ମୋଟର ନା ଦୁଚି। ଗାଁ ଭିତରେ ପାଣି, ଗା ପାଦ ଭିଜି ଯାଉଥିଲା ସେ ପାଣିରେ। ଇଆଡେ ଦେହରେ ବର୍ଷା ପଡୁଛି ମୁଣ୍ଡ ତିନ୍ତିି ଯାଉଛି ମୋର ସାନ ଭାଇ ଯୋଉ ଦି ଜଣ ଯାଇଥିଲେ ସିଏ କହୁଚନ୍ତି ଏ ବର୍ଷା ପାଣିରେ ଆଉ ରହି ହଉନି ଗୋଡ ଦେହହାତ ଗଲଗଲ ହଉଚି ଇଆଡେ ଯାଇଁ ଆମେ ଗାଧୋଇବା ନା, ଏମିତି ଖାଲି ମତେ ଚାରି ପାଞ୍ଚ ଥର ପଚାରିଲେ ମୁଁ କହିଲି ବର୍ଷା ପାଣି ତ ଭଲ ପାଣି କାହିଁ ଗାଧେଇବ ଆଉ ଘରେ ଯାଇ, ଯାଅ ଘରକୁ ଯାଇ ସାରି ଆମେ ଗୁଡହାତୁ ଧୋଇକି ଯିବା, ତାପରେ ସିଏ ତାର ତା ଯେହେତୁ ତା ମାମୁଁ ଘର ଆମ ଘର ସିଏ ଆସିଲା ଗୋଡ ହା ମୋ ପାଖରେ ଗୋଡହାତ ଧୋଇଲା। ଇଏ କାଲି କଣ ସିଏ ଯାଇ ଥିଲା ବାଲି ଯୋଉ ପେଣ୍ଟ୍ ସାର୍ଟ୍ କଣ କିଛିଟା ଆଣିଥିଲା ତାଙ୍କ ଘରୁ। ସେ ଆଣି ସାରି ତା ପ୍ୟାଣ୍ଟ୍ ସାର୍ଟ୍ କୁ ନାଇଲା ମୋ ସାଙ୍ଗରେ ବସିଲା। ଆମ ଘରେ ତ ଆଜି ହେଇଥିଲା ପଖାଳ, ମାଛ ଭଜା ଆଉ ଆଳୁ ଚକଡା। ଆଉ ଶାଗ ଭଜା ଏଇ ସବୁ ବର୍ଷାରେ ଆଉ ଏତେ ଜିନିଷ କଣ କରିବେ, ଏଇ ତିନି ଚାରି ଏତେ ଜିନିଷ କରିଥିଲେ, ସେ ସବୁ ଖାଇଲା ଖାଇସାରିକି ସେ ମୋ ସାଙ୍ଗରେ ବହୁତୁ ସମୟ ଝଡେଇହେଲା। ମୋ ତଣ୍ଟି ଚିପି ମତେ ବିଧା ମା ରେ ମତେ ମୁଡିଦେ ଏମିତି କଲା। ମୋର ବହୁତ ରାଗ ହେଲା ମୋର ରାଗ ହବାରୁ ମୁଁ ଗୋଟେ ଧଇଲିି କଣ ଗୋଟେ ପେନ୍ ପୁରା ଧଇଲି ତା ବେକୁ ଚାପିକି ଧଇଲିି। ମୁଁ କହିଲି ଯଦି ଆଉ ଥରେ ଗପିବୁ ଦବେଇକି ଦେବି ଗେବି ଏମିତି କହିବାରୁ ସେ ମୋତେ ଟିକେ ଡରିକି ରହିଲା।
ବୁଝିଲି କିନ୍ତୁ ଏମିତି କିନ୍ତୁ କରିବା କଥା ନୁହେଁ କାହିଁକି ନା ଦେଖନ୍ତୁ ଗୋଟେ ବନ୍ଧୁ ସିଏ ତମର ସାନ ଭାଇଟେ। ଯଦି ଆପଣ ଘରକୁୁ ଆଇଚି ଯଦି ଆପଣଙ୍କ ସହିତ ଟିକେ ଲାଗୁଚି ବି ବୁଝୁଚନ୍ତି ଖୁମ୍ପୁରେଇ ହୁଅନ୍ତି ଯିଏ କୁହନ୍ତି। ସେ ଟିକେ ଖୁମ୍ଫୁରେଇ ହଉଚି। ତ ଆପଣ ଏମିତି ରାଗିବା ତାଙ୍କୁ ମାରିବା ଏଗୁରା ସବୁ ଠିକ କଥା ନୁହଁ ବୁଝୁଚନ୍ତି କାହିଁକିନା ସେ ଆପଣଙ୍କ ବନ୍ଧୁ। ବନ୍ଧୁମାନେ ଭଗବାନ ସାଙ୍ଗରେ ସମାନ ହେ ଜୟ ଜଗନ୍ନାଥ। ବୁଝଚନ୍ତି ସେଥିଲାଗି ମୁଁ କହୁଚି।
ମତେ ଲାଗେ ଟିକେ ସେ ପା ତାଙ୍କ ଘରର ଟିକେ ପାଗଳ ଗୁଣ ଅଛି। ସେ ଟିକେ ପାଗଳ ଅଛି ସାର ଯୋଉ ବଡ ଲୋକଟା ସିଏ ପ୍ରାୟତଃ ଚର୍ବି ଲାଗିଚି ବଡି ବି ତାର ଟିକେ ବଳ ଅଛି ସେ ଯୋଉ ମାଡ ଗୁରା ମତେ ମାରୁ ସେ ଗୋଇଠା ବିଧା ମତେ ଭଉ ଜୋର କାଟୁଚି ଯେତେବେଳେ ମତେ କାଟିଲେ ମୁଁ ନିଜକୁ ମାନେ ଆଉ ର ଖି ପାରନି ମାନେ ଏଡ଼େ ଜୋରେ କାଟିଚି ମାନେ ମୁଁ ଗୋଟେ ତା ର କ୍ଷତି କରିବି। ମତେ ଏମିତି ଭାବୁଚି ଆଉ ସେ ମୁଁ ଯେତେ ନରେମି ଗଲେ ବି ସେ ଆହୁରି ମୋ ଉପରେ ଚଢୁଚି। ସେଥିଲାଗି ମୋ ରାଗ ହେଲା ମୁଁ କହିଲି ଟିକେ ଡରେଇ ଦେଲେ କାଳେ ମୋତେ ଡରିକି ରହିବ ଆଉ ହାତ ଫାତ ଉଠେଇବନି ଏମିତି ଡରିକି
ହଁ ତାପରେ ଆପଣ ଯେତେବେଳେ ଏମିତି କଲେ ତାପରେ ସେ କଣ ଡରିକି ରହିଲା ନା କଣ?
ସେ ଡରିକି ରହିଲା ତାପରେ ତ ତାର ଆଉ ଗୋଟେ ବନ୍ଧୁ ଘରୁ ତାଙ୍କୁ ଫୋନ ଲଗେଇଲେ। ଉଁ ତାଙ୍କ ମାଉସୀ ଘର ଯେତି ମାନେ ମାଉସୀ ଘର କଲ୍ ଲଗେଇଲା ଠାରୁ ଯେପରି ମୋ ପିଇସି ଘର ତା ମାଉସୀ ଘର ହବ। ଲଗେଇବା ଠାରୁ ସିଏ ତାଙ୍କ ଘରକୁ ଗଲା ତାଙ୍କର କଣ ତାଙ୍କ ଘରେ ନୂଆ ବାହାଘର ହେଇଚି। ସେ ପାଖାପାଖି ଗଲା ଯାଇକି କୋଉଠିକି ଯାଇଥିଲା ଆଜି? ଏଠିକି ମ ଆମର କୁଆଁପାଳ ମାର୍କେ ଉଁ ବଜାର ଯାଇଥିଲା। କୂଆଁପାଳ ବଜାରରୁ ଆଇଁଲା ଗୋଟେ ପୋଡ ଦି କିଲିଆ ଅଢେଇକିଲିଆ। ଏଠି ଦେଲା ତିନିଶହ ଚାରିଶହ ଟଙ୍କା ଆଉ କଣ ଅଙ୍ଗୁରୁ ସେଉ ଆଉ କଣ ଡାଳିମ୍ବ ଆଉ ଛେନାଗଜା ଛେନାଝିଲ୍ଲି ରସଗୋଲା ଆଉ ଏସବୁ ଜିନିଷ ପ୍ରାୟ ଦି ହଜାର ରୁ ଅଢେଇ ହଜାର ଟଙ୍କାରେ ଆଇଁଲା ଏ ସେଇଠୁ ଗୋଟିଏ ଏଁ କାର ରେ ବି କଲେ ଯେହେତୁ ତା ବାପା ବୋଉ ଯିବେ ଝିଅକୁ ଦେଖିବା ଲାଗି ସମୁଦି ଘରକୁ ସେ ସେଇ କାର ରେ ବସି ଥିଲେ ବସିକି ମିଶିକି ଯାଇଛନ୍ତି କୁଆଡେ ସେ ସବୁ ଏଇସ କଥା ଫେଣେ ଘରୁ ଆଇଲା କେତେ ପାଞ୍ଚଟା ବେଳେ ଆଇଲା।
ଓହୋ କଣ ସେଠୁ ଆସିକି ସେ ଝିଅ ଘରୁ ଆସିକି ତାପରେ ଘରୁକୁ ଆସି ତାପରେ ଏଠିକି ଆଇଲା ପାଞ୍ଚଟା
ନାଇଁ ନାଇଁ ସେ ଝିଅ ଘରକୁ ସିଏ ଯାଇନି ତା ବାପା ବୋଉ ଯେହେତୁ ଯାଇ ଥିଲେ ସେ ସବୁ ଜିନିଷ ପତ୍ର ବାପା ବୋଉ କୁ ଆଣିଦେଲା।
ଓହ ତା ଭଉଣୀ ଯାଇଥିଲା ସେ ଝିଅ ଘରକୁ ନା ନାଇଁ?
ତା ଭଉଣୀ ଯାଇନି ତା ବାପା ବୋଉ ଖାଲି ଯାଇଚନ୍ତି କୁଆଡେ ସିଏ ବାହାଘର କରିଥିଲେ। ହଁ ତା ବାପା ବୋଉ ଯେହେତୁ ବାହାଘର କରିଥିଲେ ସେ ବାହାଘର ରେ ଇଏ ଭୋଜିରେ ଯାଇନଥିଲେ ସେଥିଲାଗି ଏବେ ଗଲେ।
ଓହୋ ବାହାଘର ଭୋଜିରେ କାଇଁ ଯାଇନଥିଲେ କଣ ହେଇଥିଲା କି ବାହାଘର ଭୋଜିରେ ତ ଯିବା କଥା ନା?
ଯିଏ ବାହାଘର କରିବ